ହ୍ୟାଲୋ।
ନ ଏହାପରନ୍ତି
ହ୍ୟାଲୋ।
ଲୋ
ହ୍ୟାଲୋ।
ହଁ ଭାଇ କୁହ କଣ କରୁଥିଲ?
ହ୍ୟାଲୋ।
ହ୍ୟାଲୋ ଏଇଁ ଏଇ ବସିଥିଲି ଆଉ।
ହଁ ଖାଇଶାରିଲେ?
ହଁ।
କଣ ଖାଇଲେ? ମୁଁ ଖାଇଲି ମୁଁ ଖାଇଲି ରୁଟି ପନିରି ଝୋଳ ପାମ୍ପଡ଼ ତାପରେ ମଟର ତରକାରୀ। ତା ପରେ ତାପରେ ଆହୁରି ଅଛି ରୁହ ପୋଟଳ କୁରୁମା ତାପରେ ଖଟା ଖିରି
ବାହାଘର ଯାଇଥିଲେ କି?
ହଁ ହଁ ଜଣେ ମୋ ସାଙ୍ଗ ଗୋଟେମୋ ମୋଟା ପିଲା ଟେ ଅଛି ତାର ବାହାଘର ତ ସେଇପାଇଁ ଯାଇଥିଲି ସେଠି ସେ ସୋମବାର ବୋଲି ଖାଲି କରିଦେଇଥିଲା ସାଧା ଆଉ।
ତମକୁ କେତେ ବୟସ?
ଆମକୁ ମୋତେ ଅଣତିରିଶ ବର୍ଷ।
ଅହଁ ହଉ ଆଉ
ଆଉ କଣ କରୁଛନ୍ତି?
ମୁଁ ଏଇଠି ବସିଛି ଆଉ।
କୋଉଠିବଇଛନ୍ତି?
ଆମ୍ ଘରେ।
ଓହ କଣ ଶୋଇଛନ୍ତି ନା କଣ?
ହଁ ଏମିତି ବସିଚୁ ଟିଭି ଦେଖୁଚି ଆଉ।
ହଁ।
ହ୍ୟାଲୋ ହ୍ୟାଲୋ।
ହଁ ହଁ।
ହଁ ଭାଇ ଓ ହଉ ହଉ ବସ ଆଉ ଖାଇ ଲି ଥିଲେ କଣ?
ଅ ମୁଁ ଏଠି ଭାତ ଝୁଲଣ ମସରୁମ୍ ହେଇଥିଲା ତା ପରେ ଡାଲି ପାମ୍ପଡ କାକୁଡି ଏମିତି ହେଇଥିଲାଆଉ।
ଓହ ଖାଇସାରିଲେଣି?
ହଁ।
ଆଉ କେତେ କଣ ଖାଅନ୍ତି?
ଆଁ।
ମାନେ ଆଜି ଖାଇଲେ ନା ଖାଇସାଇଲେଣି ନା ଖାଇବେ?
ଖାଇସାରିଲିଣି ବା।
ଅହୋ। ଆଉ
ଆଉ
ଆପଣଙ୍କ ଘର କୁଉଠି?
ଆମର ଏପଟେ କେନ୍ଦ୍ରାପଡାଆଉ। ଆଉ ବାହାଘର ବାହାଘର ଭୋଜି ମାନେ ସାଙ୍ଗ କୋଉଠୀ କୋଉଠି ବାହା ହେଲା କି ଏତେ ବଡ଼ ଭୋଜିହେଇଥିଲା।
ସାଙ୍ଗ ବାହା ହେଲା ସେ ସାଙ୍ଗ ବାହା ହେଲାକୁଆଡେ କେଜା
ତମେ କଣ ବାହାଘରକୁ ଯାଇଥିଲ ନା କୁଆଡେ ଯାଇଥିଲ?
ବାହାଘରକୁ ହଁ।
ଆଉ ତମେ କଣ ବାହାରେ କୁକୁର ଭଳିଆ ଖାଇଦେଇ ଆଇଲ ଖାଲି ଆଉ କିଛି କ ଦେଖିଲନି କଣ ହେଲା?
ନା ତ ଚାରି ରିସେପସନ୍‌ କୁଯିବି।
ଏ ତମର କଣ କଥାବାର୍ତ୍ତା ଠିକ୍ ନାହିଁ ନା କଣ ତମେ ବା କହିଲ ବାହାଘରକୁ ଯାଇଥିଲି।
ମାନେ ବାହାଘରକୁ ଯାଇଥିଲି। ସେ ବାହା ହେଇଗଲା ମୁଁ ଆଉ କଣ କରିବି ସେଠି ମୁଁ ଆଉ
ତମେ ବୋଧେ ବାହାରେ ତମେ ବୋଧ ବାହାରେ କୁକୁର ଭଳିଆ ଖାଇଦେଇ ପଳିଆଇଚ ଦେଖିନ କିଛି ଆଉ।
ଆମେ ଦେଖ ଦେଖିଲୁ ଜାଣିଲୁ ତାପରେ ଆଉ କଣ କରିବୁ ବାହାଘର ସରିଲା ପରେ ପଳେଇ ଆଇଲୁ ନା ଆଉ।
ସାଙ୍ଗ ପିଲାଟା ମାନେ କେମିତି କଣ ବାହାହେଲା କେତେ ବଡ ମାନେ ବାହାଘର ହଉଥିଲା। ସେଟା କିଛି ତୋମେ ଦେଖିଛ ନା ନାଇଁ?
କେତେ ବଡ ମାନେ
ମାନେ ଧୁମ଼ ଧାମରେ ହଉଥିଲା ନା ଏମତି ନର୍ମାଲିନା କଣ କେମିତି?
ବୁଝିପାଇଲିିନା।
ମାନେ କେତେ ଯୋ ମାନେ ବଡ ଆକାରରେ ହଉଥିଲା ନା ଏମିତି ଛୋଟ ଆକାରରେ?
ନା ବଡ ଆକାରରେ କରିଥିଲେ।
ହଁ ହଁ ଆଜି ସୋମବାରଟରେ କାହିଁ କରିଥିଲେ ବାହାଘର?
ସୋମବାରଟାରେ ହେଲା ହେଲା ଆଉ ତାଙ୍କର ଯୋଉ ଦିନ ଡେଟ ଅଛି ସବୁ କଲେ ଆଉ। କଣଅଛି ଆ ଦେହରେ। ସେଥିରେ କଣ ତମେ ତମ ବାହାଘରେ ଯଦି ସୋମବାର ଦିନ ପହିଲା। ତମେ ମନା କରିବ ଏମିତି କଣ କହିହବ କୋଉ ଦିନ କଣ ପଡିଛି କଣ ନାହିଁ।
ହ ତ-ତମେ ବୋଧେ ମତେ ଲାଗୁଛି ଖାଲି ଯା ଖରାରେ କୁକୁର ଭଳିଆ ଖାଇଦେଇ ଆଇଚ। କିଛି ନାହିଁ ସାଙ୍ଗ ପାଇଁ କଣନେଇଥିଲ କଣ?
ହଁ ସାଙ୍ଗ ପାଇଁ ନେଇଥିଲି ଗୋଟେ ଫର୍ଚୁନର ନେଇଥିଲି ତାପରେ
ହଁ ପର୍ଚୁର ନେଇଥିଲ ନା ସାଙ୍ଗ ତମକୁ ନେଇକି ନବାକୁ ଆସିଥିଲା ପର୍ଚୁନରେ ମତେ କାଇଁ ଲାଗୁଚି ତମେ ଚୋର ସେଇଭଳି ଲାଗୁଚ।
କଣ କହିଲ ସୁଭାଗଲାନି?
ମୁଁ କହିଲି ଫର୍ଚୁନରରେ ମୁଁ ନେଇକି ଯାଇଥିଲି ତାକୁ ହେଲା। ସେ ଗୋଟେ ମୋଟୁ ପିଲାଟା ଅଛି ନା?
କୁଆଡେ ନେଇଯାଇଥିଲା ଫର୍ଚୁନ ରେ?
ଆରେ ରୁହ ମୁଁ କହୁଛି ଶୁଣ ଗୋଟେ ମୋଟୁ ପିଲା ଟା ଅଛି ହେଲାକି। ମୋଟୁ ପିଲା ସବୁବେଳେ ପେଟ ଫେଟ ଦେଖେଇ ବସେ। ସେ ବସିବ ଯଦି ଗୋଟେ ସିଟ ଫିଲପ।
ଆରେ ତୁମେ ବାହାଘର କଥା କହୁଥିଲ ଆଡେ କଣ ମାନେ ପାଗଳ ଟାକି ନା ମୁଣ୍ଡ ଫୁଣ୍ଡ କାମ କରେନି ତମର।
ନା ନା ତମେ ବାହାଘର କଥାକୁ ନେଇକି ତୁମେ କୁଆଡେ ପୁରେଇଲ। ସିଏ ଯୋଉ ବାଟରେ ଆସୁ ନାଇଁ ନାଇଁ ସିଏ ଯୋଉ ଭଟରେ ଆସୁ ନବା ପାଇଁ। ତମେ କାହିଁକି ପୁରାଇଲ।
ବାହାଘରକୁ ତମେ ଯାଇଥିଲ ନା କଣ କରୁଥିଲ ନା ବାହାରେ କୁକୁର ଭଳିଆ ଖାଇଦେଇ କି ଆାଇଚ?
ନାଇଁ ନାଇଁ ଆମେ ଗୋଟେ ମୋଟା ପିଲାକୁ ନେଇକି ଯାଇଥିଲୁ।
କୁକୁର ପୁକୁର ବୋଧେ ଲାଗୁଛ ଜଣା ପଡୁଚ ବୋଧେ ଆଉ।
ତମେ କହିପାରିବନି ଏମିତି ତମେ ହେଲ କୁକୁର। ତମେ ମତେ କଣ କହୁଛ ତମେ ହେଲ ବଡ଼ କୁକୁର ସବୁ ଚାଟି ଚୁଟି ଖାଇଦିଅ।
ତମର ମେରତ ଦେଖା ସାକ୍ଷାତ ନାହିଁ, ତମ କେମିତି କହି ପାରିବ କୁକୁର ମତେ ଯେ ତମର ବ୍ୟବହାର ଲାଗୁଛି ଚୋର ବଳିଆ ବୋଧେ ନା। ଛାଡ ଆଉ କଣ କହିବା ଆଉ କଣ କୁହ।
ଆଉ। ବୁଲିବା ପାଇଁ କୁଆଡେ ଯାଇଛନ୍ତି ବୁଲା। ତମେ ବୁଲିବା ପାଇଁ କୁଆଡେ ଯାଇଛ କୁହ?
ତମେ ମୁଁ ଆଗ ପଟେ ନୁହେଁ
ଆଉ ମୁଁ ଫାଷ୍ଟ ପଚାରିବି ତମେ କହିବ।
ମୁଁ ତ ଭାଇ ମୁଁ ଆାଲିସାନ ଘରରେ ରହେ ବୁଲି ହବ ନି। ପ୍ରାଇଭିଟ ଜେଟ୍
ମନେ କଣ ଏଡ଼ ଵଡ଼ ପବନା ତମେ? ଛି ମୁଁ ଭାବୁଥିଲି ଯାଜପୁଏ ଯାଜପୁରିଆ ଖାଲି ପବନା ତମେ କଣ? ପବନା ମାରୁଛ ମୁଁ ଜାଣିପାରିନି ମୁଁ ଭାବ୍
ଭାଇ ତମେ ତମେ କଣ ତମେ କଣ ମତେ ଚିହ୍ନିଛ ତମେ ଆସୁନ ଆମ ଘରକୁ ଥରେ। ତଣ କଣ ଚିିହିଁଛ ତମେ ଆସୁନ ଆମ ଘରକୁଥରେ ତ ପାଗଳ ଟା ନା କଣ?
ମୋତେ କଣ ତମେ ଚିହ୍ନିଛ?
ମୁଁ ଆ ତମକୁ ପଚାରିଛି କଣ କାମ କର ତ ମୁଇଁ କିଛି କହୁନୁ ମତେ କାଁ ଲାଗୁଛ ତ ଚୋର ଫଳ ଗୋଟେ ଚୋର ଫୋର ବୋଧେ ଲାଗୁଛ?
ଗଲା ତମ ଘରେ ପସିକି ଆଜି ଚୋରି କରିବି ଆଜି ରାତିରେ କରିବି?
ହଁ ହଁ ମୋ ଘରଟା ଯାଇକି ଜାଣିଛ କୁଆଡେ?
ହ
ଆରେ କୁଆଡେ ଚୋରି କରିବାକୁ ପଳେଇଲନା କଣ ଶୁଭାଯାଉନି କିଛି? ହ୍ୟାଲୋ।
ହୁଁ।
କଣ ମାନେ କିଛି କହିଲନି ନା ତମେ କଣ କର ବୋଲି?
ଏ! ! ! ! ! ! ! ! ! ! ଠିକ୍ ସେ କଥା ହ ଟିକେ ଆ ରେକର୍ଟିଙ୍ଗ ଶୁଣିବେ। ହ୍ୟାଲୋ।
ଦିଦି ତୁମେ କଣ କର?
ଏଇ ପଢା ପଢ଼େ।
ହଁ ହଁ।
ନାଇଁ ଜବ୍ ଫବ୍ ନାହିଁ ମୁ ସେ ବିଟେକ୍ କରୁଛି। ଥାର୍ଡ଼ ଇଅରରେ ତମେ କ ଣ କର?
ହଁ ବା ମୋର ଗୋଟେ କ ମୁ ଜବ୍ କରଛି।
ଜବ୍ କରିବ।
କରୁଛି।
କୋଉ ବ୍ରାଞ୍ଚ୍ ନେଇକି ପଢିଥିଲ?
ମୁଁ କମ୍ପ୍ୟୁଟର ସାଇଁନ୍ସ ପାଇଁ କରୁଥିଲି।
ଓ ହୋ ହୋ। କେତେ ବର୍ଷ ହେଲାଣି ଜବ୍ କଲଣି?
ୁ ଆଉ କଣ ବିଟେକ୍ ମାନେ କଣ କୋଉ ଇୟର ହେଲା?
ମୋର ବିଟେକ ଥାର୍ଡ଼ ଇୟର୍। ଜବ୍ କେତେ ବର୍ଷ ହେଲାଣି କଲଣି?
ଚାରି ବର୍ଷ ହେଲା।
ଓହୋ କେତେ କଣ ପ୍ୟାକେଜ ଅଛି?
ଅଛି ପନ୍ଦର ଷୋହଳ ଅଛି ଆଉ
ମାସୁକୁ।
ବର୍ଷକୁ ଆଉ ମାସକୁ ସେଇ ପଡ଼ିଯାଏ ପଚାଶ ଷାଠିଏ ଲେଖା ଆଉ
ହୁଁଁ।
ହଁ। ସେ ତମର କୋଉ କାଷ୍ଟ?
ଆଉ ଘରେ ସବୁ କେମିତି ଅଛନ୍ତି?
ହଁ ଭଲ ଅଛନ୍ତି।
ନାଇରେ ମେକାନିକ୍।
ହଁ ତମ ଘରେ।
ଆମ ଘରେ ବି ଭଲ ଅଛନ୍ତି।
ଆଉ ଆଉ ତମର କୋଉ କ୍ଲାସଟା କଣ?
ହୁଁ ମୋର ବ୍ରାଞ୍ଚ କେମିକାଲ।
ଅହ।
ଆଉ ବୁଲିଆ ପାଇଁ କୁଆଡେ ଯାଇଥିଲେ?
ହଁ ମୁଁ ଏଇଠି ବୁଲାବୁଲି କରେ ଯେତେବେଳେ ମନ ହୁଏ କାମ
ଆଁ ଦେହ ଭଲ ଅଛି।
ହଁ। ଆଉ ତମର?
କଣ କହୁଚନ୍ତି?
ଆଉ ତମ ଦେହ ଭଲଅଚି।
ହଁ ହଁ ଭଲ ତ ଅଛି ଆଉ।
ପଢାପୁଢି କେମିତି ଚାଲିଚି?
ପଢାପଢି ଚାଲିଚି ସେଇଭଳିଆ। ଏଇ ରଜରେ ଘରକୁ ଯାଇଥିଲେ ନା?
ହଁ ରଜରେ ତ ମୋର ଛୁଟିଥଲା। ଆ ଇ ଟି ଷ୍ଟାପରେ।
କଣ ଛୁଟି ଥିଲା?
ଅଫିସ୍ ଷ୍ଟାପ୍ ରେ ଛୁଟି ଥିଲା।
ଓହୋ ତମେ କୋଉଠି ଜବ୍‌ କରୁଚ କୋଉ ଜାଗାରେ?
ଆ ମୁଁ କଟକରେ କରେ ଆଉ।
କଟକରେ କୋଉ ଇଏରେ ଆଇଲାଣି। କୋଉ କମ୍ପାନୀ ଆଇଲାଣି ମୁଁ ତ ଜାଣିନି?
ହଁ କଟକରେ ବହୁତ ଗୁଡାଏ କମ୍ପାନୀ ଆଇଲେଣି ।
ଓହୋ ହେଇଥିବ ମୁଁ ଜାଣିିନି।
ସବୁ ଖାଇ ହେଇ ଯାଇଛି ହେ ନାଇଁ। ହୋଉ ରଖୁଚି ଆଉ ହୋଉ।